ହଁ
ହଁ ଭାଇ କଣ କରୁଥିଲ?
ହଁ ଏଇଠି ତ ବସିଚୁ ଆଉ କଣ କରିବା?
ଓହୋ ଆଉ କଣ ଖାଇଥିଲ?
କିଛି ନାହିଁ ଏ ସକାଳଟାରୁ ତ ଟିକେ ଖାଇଥିଲୁ ବ୍ରେଡ଼୍ ଅମଲେଟ୍।
ଓହୋ‌।
ହୁଁ। ଆଉ ତମେ କଣ ଖାଇଥିଲ?
ଏ ସକାଳ ଟିକେ ଯାଇକି ଦହିବରା ଆଉ ଇଏ ତ ଆାଲୁଦମ ଖାଇ ଦେଇଥିଲି ଆଉ ଅବେ ଟିକେ ଯାଇଥିଲି ମା ଗୋଟ ଜାଗାକୁ ମାର୍କେଟ ଆଡେ ଟିକେ ବୁଲି ଦେଇକି ଆସିଲି ଆଉ।
ହଁ ହଁ।
ହଁ। ହ
ଆଉ ଗଣେଶ ପୂଜା କେମିତି କଣ କଲ୍ ଫଲ୍ କଟାହେଲାଣି ନା ହେଇନି।
ନାଇଁ ଏ ବୁଝା ଚାଲିଛି ଆଉ। ଆଉ ଏଇ ବୁ ବୁଝା ଚାଲିଛି। ତାପରେ ମାନେ ଭଲ ଡିଜେ ଟେ ଦେଖିବୁ ବୁକିଂ କରିବୁ ଆଉ।
ହଁ ହଁ।
ଆଉ ତମ ଆଡେ କଣ ବୁଝିିଲଣି?
ଆମ ଆଡେ କଣ ବୁଝାବୁଝି ହେଇନି, ପିଲାଙ୍କର ଦେଖା ଦର୍ଶନ ନାଇଁ ଅବିକା।
ଓହୋ।
ଦେଖିଆ ଆଉ ଯାଉ ପାଞ୍ଚ ଛଅ ଦିନ ଖଣ୍ଡେ ତା ଭିତରେ ଦେଖିଆ ବୁକିଂ କରିବୁ ଆଉ।
ଆ ଆମେ ବୁଝୁଛୁ ଯେ ସେ ମାନେ ଗୋଟେ ଆମର ଡିଜେ ସବୁ ଗୋଟେ ଦିନ ସବୁ କରୁଛନ୍ତି ଯେ, ଆମେ ବୁଝୁଛୁ ଯେ ସେ କୋଡିଏ ତାରିଖରେ ଫା କା ରୋଉନି ଯୋଉଟା ଦେଖୁଛୁ ଗୋଟେ ଭଲ ଫାଙ୍କା ହେଲା ଦେଖିଆ କରିବୁ ଆଉ।
କାଇଁ ଯୋଉଦିନ ସିଏ କୋଉଛି ଫାଙ୍କା ହବାକୁ ସେଇ ଦିନକୁ ରଖୁନା।
ନାହିଁ ଆମ ଆ ପା ଗୋଟେ ଦିନ ସବୁ କରିବେ ବୋଲି ଭାବୁଛନ୍ତି ଯେ ହେଇଯିବ ଆଉ। ହଁ ହଁ ଆଉ କଣ କୁହ। ହଁ କରୁଛନ୍ତି ନା। କାମ ସେଇ ର ରଥ ତ ଅଛି ଯୋଉ ଇଏ ଲୁହା ରେ କରିଛନ୍ତି। ଆଗକୁ ଭୋଉତ ଚିଁ ଠାକୁର ଯୋଉ ସ୍ନାନ ପୁନିମା ତ ଏବେ ଗଲା ଏମତି କରୁଛନ୍ତି ଆଉ। ଓ ହଉ।
ସର୍ବଶ୍ରେଷ୍ଠ ଆଉ ଧାର୍ମିକ ଓ ସଂସ୍କୃତିକ ପର୍ବ ରହୁଛି ଆମ ଓଡିଶାର।
ହଁ।
ଆଉ ତାପରେ ଏହା କେବଳ ଏକ ଧାର୍ମି କ ଉତ୍ସବ ନୁହେଁ ବରଂ ଓଡ଼ିଆ ସେଥିର ପରମ୍ପରା ଐ ଅ ଓ ଭକ୍ତିର ଏକ ଅନନ୍ୟ ପ୍ରତୀକ। ଆଉ ହୋଉଛି ଏହା ପ୍ରତିବର୍ଷ ଆଷାଢ଼ ମାସ ଶୁକ୍ଳ ଦି ପକ୍ଷ ଦିତୀୟା ତିଥିରେ ପୁରୀ ଧାମରେ ଶ୍ରୀ ଜଗନ୍ନା ଥ, ବଳଭଦ୍ର ଓ ସୁଭଦ୍ରାଙ୍କର ଭବ୍ୟ ରଥଯାତ୍ରା ଅନୁଷ୍ଠିତ ହୁଏ। ଆଉ ଏହା ହୋଉଛି ପବିତ୍ର ଓ ଏହି ପବିତ୍ର ଉ ଉତ୍ସବରେ ଲକ୍ଷ ଲକ୍ଷ ଭକ୍ତ ଏକତ୍ରିତ ହୋଇ ପ୍ରଭୁଙ୍କ ଦର୍ଶନ କରନ୍ତି ଏବଂ ର ଥ ଟାଣିବାର ସୌଭାଗ୍ୟ ଲାଭ ବି କରନ୍ତି। ଯେମିତିକି ଆପଣ ବି ରଥଯାତ୍ରା ଟାଣିବାକୁ ବି ଯାଇଥିବେ।
ହଁ ହଁ।
ହଁ, ତାପରେ ଆମର ଏହା ହଉଛି ବିଶ୍ଵର ବିଭିନ୍ନ ଦେଶରୁ ମଧ୍ୟ ଅନେକ ପର୍ଯ୍ୟଟକ କ ଓ ଭକ୍ତ ମାନେ ଏହି ମହାନ ଉତ୍ସବକୁ ଦେଖିବା ପାଇଁ ପୁରୀକୁ ଆସନ୍ତି। ଆଉ ଏପାଳି ବି କିଛି ମାନେ ପ୍ଲାନିଂ ଅଛି ଯିବା ପାଇଁ ନା, ଯିବେନି ଏପାଳି।
ନା ଏପାଳି ନାହିଁ କିଛି ପ୍ଲାନିଂ।
ଓହୋ ଆମେ ତ ଭାବୁଚୁ ଯିବୁ ବୋଲି ଯେ ଦେଖିଆ କଣ ହଉଚି? କାମ ରହିଯାଉଚି ନା।
ଓହୋ।
ହଁ ଆଉ ଆମ ରଥଯାତ୍ରା ର ଇତିହାସ କେମିତି କଣ ରହୁଚି ଶୁଣନ୍ତୁ। ଆମ ରଥଯାତ୍ରା ହଉଚି ଇତିହାସ ଅତ୍ୟନ୍ତ ପ୍ରାଚୀନ ଆଉ ପୁରାଣ ଉପନିଷଦ ଓ ବିଭିନ୍ନ ଧାର୍ମିକ ଗ୍ରନ୍ଥରେ ଏହା ଉଲ୍ଲେଖ କରାଯାଇଛି। ଯେମିତିକି କିମ୍ବଦନ୍ତୀ ଅନୁସାରେ ମହାପ୍ରଭୁ ଜଗନ୍ନାଥ ପ୍ରତିବର୍ଷ ତା ଙ୍କର ଭଉଣୀ ସୁଭଦ୍ରା ଓ ଭାଇ ବଳଭଦ୍ରଙ୍କ ସହିତ ଗୁଣ୍ଡିଚା ମନ୍ଦିରକୁ ଯାତ୍ରା କରନ୍ତି ଆଉ ଗୁଣ୍ଡିଚା ମନ୍ଦିରକୁ ପ୍ରଭୁଙ୍କ ମାଉସୀ ଘର ବୋଲି ବି କୁହାଯାଇଚି। କାରଣ ଏଠାରେ ସେ ସାତ ଦିନ ଅବସ୍ଥାରେ ଅବସ୍ଥାନ କରନ୍ତି ଆଉ ପୁଣି ଶ୍ରୀମନ୍ଦିର ପୁଣି
ହଁ ହଁ
ଏହି ଯାତ୍ରା ଭକ୍ତି ସମାନତା ଓ ମାନବ ସେବା ବାର୍ତ୍ତା ବହନ କରେ ତାପରେ ଆମର ରହୁଚି ଯେମିତି ଆମ ତିନୋଟି ର ଥର ବିବରଣୀ ଯେମିତି ରହୁଚି ସେ ଶୁଣନ୍ତୁ ଆମ ରଥଯାତ୍ରା ପାଇଁ ପ୍ରତିବର୍ଷ ତିନୋଟି ନୂତନ କାଠ ରଥ ନିର୍ମାଣ କରାଯାଏ। ଯେମିତିକି ନିର୍ଦ୍ଦିଷ୍ଟ ର ନିର୍ଦ୍ଦିଷ୍ଟ ଗୋଟେ ପ୍ରକାର କାଠ ରହୁଚି ସେଇ କାଠ ରୁ ହିଁ ରଥ ଟା ହିଁ ତିଆରି କରାଯାଏ। ସବୁ ପାରମ୍ପରିକ ପଦ୍ଧତି ଅନୁସାରେ ଆଉ ଯେମିତିକି ଆମର ଶ୍ରୀ ଜଗନ୍ନାଥଙ୍କ ରଥ ନାଁ ତ ଆପଣ ଜାଣିଥିବେ?
ନା ଜାଣିନି।
ଶୁଣନ୍ତୁ, ଆମର ରହୁଚି ଶ୍ରୀ ଜଗନ୍ନାଥଙ୍କ ରଥ ହଉଚି ନନ୍ଦିଘୋଷ। ତାର ଅ ଉଚ୍ଚତା ପ୍ରାୟ ପଇଁଚାଳିଶ ଫୁଟ
ହଁ ହଁ ହଁ ହଁ
ଚଉଦଟି ଚକ ରହିଥାଏ ଏହାର ଆବରଣ ଲାଲ ଓ ସ୍ ସବୁଜ ରଙ୍ଗର ହୋଇଥାଏ। ତାପରେ ହଉଚି ଦେବୀ ସୁଭଦ୍ରାଙ୍କ ରଥ।
ହଁ ହଁ ହଁ
ବସ୍ତ୍ର ଦ୍ଵାରା ସଜା ଯାଇଥାଏ। ଯେମିତିକି ଆମ ରଥଯାତ୍ରା ପ୍ରସ୍ତୁତି କେମିତି କଣ ହଉଚି ଶୁଣନ୍ତୁ। ଯେମିତି ଆମର ରଥଯାତ୍ରା ପାଇଁ ପ୍ରସ୍ତୁତି ଅକ୍ ଅକ୍ଷୟ ତୃତୀୟା ଦିନରୁ ଆରମ୍ଭ ହୁଏ ଆଉ ସେଦିନ ରଥ ନିର୍ମାଣର ସ୍ ଶୁଭାରମ୍ଭ କରାଯାଏ। ଆଉ ମହାରଣା ମାନେ ମହାରଣା ସେବକମାନେ ପାରମ୍ପରିକ ରୀତିରେ ରଥ ତିଆରି କରନ୍ତି। ଆଉ ଏହି କାର୍ଯ୍ୟ ପ୍ରାୟ ଦୁଇ ମାସ ଧରି ଚାଲି ଥାଏ। ଦି ମାସ ପରେ ପୁଣି ଆମର ରଥଯାତ୍ରା ଯେମିତି ଆରମ୍ଭ ହବା କଥା ହୋଇଯାଏ। ଆଉ ଆମର ରଥଯାତ୍ରା ପୂର୍ବରୁ ସ୍ନାନମ୍ ପୂର୍ଣ୍ଣିମାରେ ମହା ପ୍ରଭୁଙ୍କୁ ଶହେ ଆଠ ଗରା ଜଳ ସ୍ନାନ କରାଯାଏ। ଯେମିତିକିି ଅବିକା ସ୍ନାନ ପୂର୍ଣ୍ଣିମା ଏବେ ଯାଇଚି।
ହୁଁ।
ଆଉ ସ୍ନାନ ପରେ ପ୍ରଭୁ ଅସୁସ୍ଥ ହୋଇଥିବାର ପ୍ରତୀକ
ଯାହା ସବୁ ଆସୁ କଥାହୋ।
ଅନବସର ଘରେ। ବିଶ୍ରାମ କରନ୍ତି ଆଉ ଅନବସର ଶେଷ ହେଲେ ନବଯୌବନ ଦର୍ଶନ ପରେ ରଥଯାତ୍ରା ଅନୁଷଷ୍ଟିତ ହୁଏ।
‌ହଁ। ଘର ଗାଁଟାନାଖାର ସମସ୍ତଙ୍କର ଆସିଥିବ? ହୁଁ ହାଲୋ। ମୁଁ ମୁଁ ତାକୁ କହିଲି ମୋର ଗୋଟେ ଘର ପକେଇ ଦେ। ସିଏ ଆମ ଘର ଟାକୁ କେମିତି ଦେଖିଦେଲା। ହାଲୋ। ହାଲୋ। ହାଲୋ। ହାଲୋ। ଦଳ ଦେଖୁଅ।